ହାଲୋ।
ହ୍ୟାଲୋ।
କଣ କରୁଛ?
ହଁ ଏଇଠି ବସିଛି ଆଉ କଣ କରିବ, ଆମର ତ ଲେଟରେ ରୋଷେଇ। ଆମର ତ ଲେଟରେ ରୋଷେଇ ଆଉ। ବଇଛୁ ଛୁଆମାନ ପାଠ ପଢ଼େବି, ରବିବାର। ଆଜି ଟିକିେ ରେଷ୍ଟ ଆଉ।
ରବିବାର ଛୁଆ ମାନଙ୍କର ରେଷ୍ଟ, ଘରେ ସମସ୍ତଙ୍କର ରେଷ୍ଟ। କିନ୍ତୁ ଉମ ସ୍ତ୍ରୀ ଲୋକ ମାନଙ୍କର ରେଷ୍ଟ ନାହିଁ।
ନା ନା ସେଇଟା ଅଧିକ ମ ଧିକ କାମ।
ଅଧିକ କାମ ଠିକ କଥା କହିଲେ ଆମର ରବିବାର ରେଷ୍ଟ ନାଇଁ। ଆଉ ଛୁଆ ମାନଙ୍କ କଥା ବୁଝ ଏଥିରେ ଖାଇବା କଥ ଥ ବୁଝ ସମସ୍ତଙ୍କ କଥା ବୁଝ ଆମର ଜୀବନରେ କେବେ ଛୁଟି ନାଇ ଆମର ଗୋଟେ ଏମିତି ଚାକିରି ଆମର ପଇସ ଚା ପିଇଲୁ ନାଇଁ ଆମର ଏମିତି ଚାକିରି ଆମର ଦରମା ନାଇ। ଆଉ ଆମର ଛୁଟି ବି ନାଇ।
ନା ଆମ ଜମା ଛୁଟି ନାଇ ଆମେ ନା ଗମେଣ୍ଟ ନା ପାଏ ପ୍ରାଇଭେଟ୍ ଆମ କେହି ନୁଏ।
ହଁ ଆମର କିଛି ନାହିଁ ଆ ଯୋଉ ମୁଁ ଆଜି ତମକୁ ବିରିୟାନୀ ବିଷୟରେ କହିବି ବିରିୟାନୀ ରେସିପି ତମକୁ ଆସେ?
ହାଲୋ।
ହାଲୋ ମୁଁ କହିଲି ତମକୁ ବିରିୟାନୀ ରେସିପି ଆସେ?
ହଁ କିଛି କିଛି ଆସେ ତପରକୁ ଆସେନି।
ମୁଁ ତମକୁ କହୁଛି ଶୁଣ ତମକୁ କଣ ଭଲ ଲାଗେ ସାଧାନା ମାନେ ଅଇଁଷ?
ମତେ ନନ ଭେଜେ ଭଲ ଲାଗେ। ଆଉ ଜୋଉ ମାନେ ଚିକେନେ ମତେ ଖାଏନି ମାଛ ଫାଛ ମତେ ଟିକେ ଭଲ ଲାଗେ ଆଉ। ମୁଁ ଚିକେନେ ଖାଇନି ନା ମଟନ ବି ମତେ ଏତେ ଭଲନି ଆଜ୍ଞା।
ଆଉ ତାହେଲେ ତମେ କଉ ବିରିୟାନୀ ଶୁଣିବ ସାଧା ବିରିାନି ନା ଚିକେନେ ବିରିୟାନୀ ନା ମଟନ ବିରିୟାନୀ? କୋଉ ବିରିୟାନୀ କୁହ ଯୋଉ ବିରିୟାନୀ ଶୁଣନ୍ତୁ ମଟନ କୁ ଆମର କଣ କରିବା ଆଉ ଶୁଣନ୍ତୁ ଆମର ମଟନ କୁ କଣ କରିବେ ପୁରା କ୍ଲିନ କରିକି ଧୋଇକି ଥୋଇଦେଲେ ମଟନ୍ ସେଇଟା ଆମର ଟିକେ ସିଝିବାକୁ ଲେଟେ ହୁଏ।
ଆଜ୍ଞା।
ଆପଣ ଯଦି ଚାହିଁବେ ସିଝେଇକି ନେଇପାରିବେ ନହେଲେ କଂଞ୍ଚା ବି ନେଇପାରିବେ କଂଞ୍ଚା ଟିକେ ସିଝେଇବାକୁ ଲେଟ୍ ହୁଏ ତ ଲେଚେର ଲାଗିବ ତ ଆପଣ କଣ କରିବେ କି ମ ମଟ ଦିଅରେ ଆମର ମଟନ କୁ ଟିକେ ଛୋଟ ଛୋଟ ପିସ୍ କରିଥିବେ। ମଟନ ଧିହରେ ଆମର ଚର୍ବି ନେବେନି। ମଟନ୍ ଦେହରେ ଆମର ହଁ ଚର୍ବି ନେବେନି କଣ କଟା ଗଲେ ଚଳିବ ମାଂସ ଗଲେ ଚଳିବ କିନ୍ତୁ ଚର୍ବି ନେବେନି।
ଆଜ୍ଞା ପୁରା କିିବାମ୍ୱ ଭଳିଇଆ ପୁରା ଟିକ୍ ଟିକ୍ କରିଦେବେ ଆଉ। ନା ବଡ ପିସ୍ ରହିବ ବି
ନାଇଁ କିମ୍ମା ନାଇଁ ବଡ ବଡ ପିସ୍ ଥିବ କିନ୍ତୁ ଯୋଉଟା ବହୁତ ସାରା ବଡ ବଡ ନା ଯେମିତି ଯେମିତି ଏତ ବଡ ନଥିଙ୍କିନ୍ତୁ ଜେମିତି ନର୍ମଲ ତିଥି ଖାଉଛ ସେମିତି ରହିବ ତାପରେ ତାକୁ କଣ କରିବେ ନା ପରିଷ୍କାର କରି ଧୋଇ ଦେଇକି ତା ଦେହରେ ଟିକେ ହଳଦୀ ଟିକେ ସୋରିଷ ତେଲ ପକେଇକି ମ୍ୟାରିନେଟ୍ କରିକି କିଛି ସମୟ ରଖିଦେବ। ତାପରେ ଆମର କଣ କରିବେ ନା ଅଦା ରସୁଣ ପେଷ୍ଟ କରିଥିବେ? ଅଟା ରସୁଣ ପେଷ୍ଟ ଅଟା ରସୁଣ ପେଷ୍ଟ ତାହରେ ଟିକେ ପକେଇବେ ଆମର ରା ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଅ ଚିକେନ୍ ମିଟ୍ ମସଲା ଗରମ ମସଲା ଚିକେନ୍ ମସଲା ପକେଇ ପାରିବେ ଆଡିସ୍ନାଲ ସେଟା ଆଉ ଆମର ହେଲା ଗୋଲମରିଚ ଗୁଣ୍ଡ ଟିକେ ଆଉ ଆମର ହେଲା ଯୋଉଟା ଚିନି ଗୁଣ୍ଡ ଟିକେ ସବୁ ପକେଇକି ତାକୁ ଭଲକି ମିକ୍ସ କରିବ ମେଥି ପତ୍ର ଟିକେ ତାକୁ ପକେଇକି ଭଲକ ମିକ୍ସ କରିକି ରଖିବ ତାର କିଛି ସମୟ ପରେ ଆମେ ଦହି ଟିକେ ତା ସାଙ୍ଗେ ପକେଇକି ମିକ୍ସ କରିବେ ଯୋଉ ଘରୋଇ ଦହି ତ ହେଇପାରିବନି ସେ ଯେହେତୁ ଘରୋଇ ଦହି ତ ପୁରା ଛି ଛିଣ୍ଡା ଲେଖା ଥିବ ନା ମାନେ ପାଣିଆ ଟିକେ ଥିବ ତ ମାର୍କେଟ ଦହି ଟିକେ ବେଟର ହବ।
ନାଇଁ ଘର ଦହି ହବ୍ ବ ହବ ଯେ ତାକୁ ସେମିତି ମାନେ ଗ୍ରାଇଡିଙ୍ଗ କରିଦେଲେ ହେଇଯିବ।
ଓହୋ ତ ମୁଁ ସେଇ ପ୍ରୋସେସ୍ ଟା ଜାଣିନି ନା। ତ ଆପଣ କଣ କରିବୁ କି ସେଇ ମାର୍କେଟ ଦହି ଆଣିକି ତାକୁ ଭଲ କି ମ୍ୟାରିନେଟ ରଖିବେ ତା ଦେହରେ ଟିକେ ପୋଦିନା ପତ୍ର, ଟିକେ ଗୋଲାପ ପାଣି। ହଁ ହଁ, ଗୋଲାପ ପାଣି ଟିକେ ପକେଇକି ତାକୁ ମ୍ୟାରିନେଟ କରି ରଖିବେ। ତାପରେ ଆମର ପ୍ୟନ୍ ବସେଇ କି ଅଏଲ ଗରମ କରିକି ତା ଦେହରେ ଆମର ପିଆଜଛାଣିବେ। ପିଆଜ କୁ ବହୁତ ପରିମାଣରେ କାଟିଥିବେ। ମାନେ ତମ କ୍ୱଣ୍ଟିଟି ଦେଖିକି ବିରିୟାନୀରେ ଫାସ୍ କରି ପିଆଜ ଟା ଟିକେ ବେଶିକାଲି ୟୁଜ୍ ହୁଏ। ତ ପିଆଜ ଟିକୁ ଆମେ ପେଷ୍ଟକୁ ଭଲସେ ଭାଜିବେ। ଭାଜ ଜିକି କଣ କରିବେ ଆମର ସେ ଯୋଉ ମ୍ୟାରିନେଟ ହେଇକି ଥିବା ମଟନ ତା ଦେହରେ ପକେଇକି ଭଲକି ତାକୁ ମିକ୍ସ କରିକି ରଖିଦେବେ। ସେଇ ଛଣା ସେ ଭଜା ମୁଁ କହିଥିଲି ଆଜ୍ଞା ସେ ଛଣା ଛଣା।
ହ ହଁ ପିଆଜ ଟା ଟିକେ ମାନେ କିଲେ ମଟନରେ କିଲେ ମଟନରେ ଅଧ କିଲେ
ହଁ ହଁ କାହିଁକି ନା ପିଆଜ ମାରିନେଟ୍ ବୟାସ ଟା ବହୁତ ଦରକାର ହୁଏ ତ।
ଆଜ୍ଞା ମୁଁ ସେଇ ହଁ ପିଆଜ ଟା ସେଥେରେ ମାନେ ମଟନ ଟୁ ମାନେ ଟେଷ୍ଟ କରେ କଣ ପିଆଜ। ତା ମସଲା କର ହଁ ଯୋଉ ଛେଚା ମାନେ ଗୁଣ୍ଡ ମସଲା। ଯଉ ଗରମ ମସଲା ଟା ଆଉ ମଟନ୍ ସେଇଗୁରା ତାଙ୍କୁ ବିରିୟାନୀ
ସେଇ ମସଲା ଗୁରାକ ଯୋଉ ପକେଇବେ ତମ ମଟନ କୁ ଦେଖିକି ସେଇ ମାପ ଅନୁସାରେ ପକେଇବେ। ତ ତାପରେ ପିଆଜ କୁ ଆମର ଯୋଉ ଛାଣିଦେବେ ରେଡ ବ୍ରାଉନ ମାନେ ବେଶୀ ବ୍ରାଉନ କରିବେନି ଅଳ୍ପ ଅଳ୍ପ ବ୍ରାଉନ କରିକି ପକେଇକି ମ୍ୟାରିନେଟ ଉପରେ ପକେଇକି ରଖିବେ।
ନାଲି ନାଲି ଦେଖ ଖା ଯାଉଥିବ।
ହଁ ହଁ ତ ମାରିନେଟ କରି ରଖିବେ ଆଉ ବଳକା ଛଣା ପିଆଜ କିଛିଟା ରଖିଥିବେ। ତାପରେ ଆମର କଣ କରିବେ ପ୍ୟାନ ତାତିଲା ବେଳକୁ? ଆମର ଟିକେ ଗୋଟା ଡାଲଚିନି ଗୋଟା ମସଲା ଯାହାଦବ। ଅଳ୍ପ ଅଳ୍ପ ପକେଇକି ସେ ମ୍ୟାରିନେଟ କୁ ହଁ ସେ ମ୍ୟାରିନେଟ କୁ ଢାଳି ଦେବେ ତା ଉପରେ।
ଆଜ୍ଞା।
ତାପରେ ସେ ମଟନ ମ୍ୟାରିନେଟ୍କୁୁ ଢାଳିକି ତାକୁ କଷିବେ। ତାକୁ ଯେତେ ମାନେ କଷିବେ। କାହିଁକି ନା ଇଏ ତ ଚିକେନ ନୁହଁ ଯେ ଜଲଦି ସିଝିଯିବ ନା? ତ ଆକୁ ଟିକେ ବହୁତ ସମୟ ଲାଗେ କଷାକଷି କରିବାକୁ। ତାକୁ ଟିକେ କଷିଲୁ।
ଲାଗେ ଆଉ।
ତାକୁ ଟିକେ ଭଲକି କଷିବେ ତାପରେ ଆଉ ଗୋଟେ ଆମର ଉ ବସେଇକି ଆମର ଡିସ୍ ବସେଇକି। ତା ଦେହରେ ଆମ ବିରିୟାନୀ ଚାଉଳ ଟିକେ ଧୋଇ କି ରଖିଦେଇଥିବେ ପନ୍ଦର ମିନିଟ୍ ଖଣ୍ଡ ହେଲେ ବି ହେଇଯିବ ଧୋଇକି ରଖିଦେଇଥିବେ। ତାପରେ ଆମର ସେ ଯୋଉ ପାଣି ଗୋଟେ ବସେଇବେ ଆମର ଡିସ୍ ଦେହରେ। ସେଇ ପାଣି ଦେହରେ ଟିକେ ଗୋଲାପ ଜଳ ଦେବେ। ଜଷ୍ଟ ଟିକେ ତେଲ ପକେଇବେ। ତାପରେ ଟିକେ ଆମର ଲିମ୍ବ ସେଟା ଆଡିସନାଲ ଯେ ଘିଅ ପ କେଇ ପାରିଲା ଯିଏ ତେଲ ପକେଇ ପାରିଲା ତ ହଁ ଗୁଆ ଘିଅ ଟିକେ ବାସ୍ ପକାନ୍ତି ହଁ ବାସ୍ନା ପାଇଁ ପକାନ୍ତି। କିନ୍ତୁ ଆପଣଙ୍କ ଇଚ୍ଛା ଆପଣ ଯଦି ଗୁଆ ଘିଅ କରିପାରିବେ କରିପାରିବେ। ଆମର ଟିକେ ଗୁଆ ଘିଅ ଖାଇବାକୁ ଏ ଭଲ ପାଆନ୍ତିନି। ହଁ। ଆମର କେହି ଭଲ ପାଆନ୍ତିନି ତ ଆମେ ରିଫାଇନ ଅଏଲ୍ ବ୍ୟବହାର କରୁ ତ ରିଫାଇନ ଅଏଲ୍ ଟିକେ ପକେଇଦେବେ ପକେଇ ଦେଇକି କଣ କରିବେ କି ଆମର ବିରିୟାନୀ ଚାଉଳ ଯୋଉ ଧୋଇକି ରଖିଥିବେ। ତାକୁ ପକେଇବେ। ଆଗ ପାଣି ଦିହରେ ପକେଇବେ କଣ ଆମର ଗୋଲାପ ଜଳ ଟିକେ ପକେଇବେ। ଆମର ଟିକେ- ଡାଲଚିନି ଗୋଟା ଡାଲଚିନି, ଗୋଟା ଅଳେଇଚ, ଗୋଟା ଗୋଲମରିଚ- ଏ ଆଉ ଗୋଟେ ମାନେ ଲେମ୍ବୁ ଲେମ୍ବୁ ମାନେ କଣ କଲେ ଯୋଉ ଆମର କା- କିଛି ନେବୁ ନୁହଁ କାଗିଜି ଲେମ୍ବୁଟେ କାଟିକି ପକେଇବେ ଆଉ ଯଦି ପାରିବେ ଗୋଟେ ପିଆଜକୁ ମାନେ ଫାଳେ ପିଆଜକୁ ଗୋଟେ ଧଳା କନାରେ ବାନ୍ଧିକି ଟିକେ ପକେଇ ପାରିବେ ଏଇଟା ପ ପକେଇଲେ କଣ ହୁଏ କି ମାନେ ସେ ଚାଉଳ ଟା ଭାଙ୍ଗେନି ଗୋଟା ଗୋଟା ଚାଉଳ ଟା ରହେ।
ଅହ।
ତ ଏସବୁ ପକେଇକି ଯେତେବେଳେ ପାଣିଟା ଫୁଟିବ ସେତେବେଳେ ଆମର ଚାଉଳକୁ ପକେଇଦବୁ। ଭାତ ଯେତେବେଳେ ଆମର ଟିକେ ହେଇପାରିବ କାହିଁକିନା ବିରିୟାନୀ ଭାତ ଟା ପୁରା ଫିଟେନି। ଆମର ଏଇଟି ପର୍ସେଣ୍ଟ ନହେଲେ ସେଭେଣ୍ଟି ଫାଇଭ ପରସେଣ୍ଟ ହେଲା ବେଳକୁ ଭାତ ଆପଣ ଉପରୁ ଯଉରା ତମର ଫୁଟିକି ସେ ଡାଲଚିନ ଫାଲଚିନ ଭାସ କୁହ ତାକୁ ସବୁ ଛଣାରେ ଛାଣିବେ । ଆଣି ଆଣିକି ଭାତକୁ ଗାଳନ୍ତୁ କିମ୍ବା ଛାଣନ୍ତୁ ସେଇଟା ଆପଣଙ୍କ ମାନେ ଇଚ୍ଛା। ତ ସେ ଭାତ ରେଡି ହେଇଗଲା। ଆମର ଏଠି ଯୋଉ ଚିକେନ କଷି ଥିବୁ ସିଏ ପୁରା ରେଡି ହେଇଯାଇଥିବ। ଆପଣ କଣ କରିବେ ଚିକେନ କଷା କୁ ଗୋଟେ ଗିନାରେ କାଢିବେ? ତାପରେ ସେ ଜାଗାଟିକୁ ବଢେଇ ପରିଷ୍କାର କିି ଧୋଇ ଧୋଇକି ରଖିବେ ତା ଦେହରେ ଟିକେ ଘିଅ ଦେବେ। ଗୁଆଘିଅ ଗୁଆଘିଅ ଟିକେ ଦେବେ। କି ଆମର ଯିଏ ଗୁଆଘିଅ ନଦେଲା ସେ ରିଫାଇନ ତେଲ ଦବ ଦେବେ।
ଯାହା
ଦେଇକି ଆମର କଣ କରିବ ଗୋଟେ ଲେୟାର ସେ କଷା ଦେବେ। ମଟନ କଷାକୁ ଗୋଟେ ଲେୟାର ଦେବେ ତାପରେ ଆମର ବିରିୟାନୀ ଚାଉଳ ଦେବେ। ବିରିୟାନୀ ଯୋଉ ଭା - ଥୋଇଥିବେ ସେଇଟା ଦେବେ। ଦେଇ ସାରିଲା ପରେ ସେଇ ଯୋଉ ଛଣା ପିଆଜରକୁ ହଁ ଛଣା ପିଆଜ ରଖିଥିବେ। ତାକୁ ଟିକେ ଦେବେ। ତାପରେ ଆମର ରହିଲା ବିରିୟାନୀ ମସଲା ଗୋଟେ ଆସେ ବିରିୟାନୀ ମସ ସ୍ଲାଇଡ୍ ଟିକେ ଛିଞ୍ଚିବେ ଆଉ ପୁଦିନା ପତ୍ର ଟିକେ ଦେବେ ଟମାଟୋ ଯଦି ଥିବ କଞ୍ଚା କ କଞ୍ଚା ଟମାଟୋ କାଟିକି ଦିଟା ମାନେ ରାଉଣ୍ଡ ରାଉଣ୍ଡ କାଟିକି- ଲାଳ ଦେଇପାରିବେ।
ଦେଇକି ଫୁଣି ଆମର ତା ଉପରେ ମଟନ କଷା ଦେବେ ଫୁଣି ତା ଦେହରେ ଆଉ ଗୋଟେ ଲେୟର ର ଦେବେ ବିରିୟାନୀ ତାପରେ ଆମର ଲେୟର ର ପିଆଜ ହରିକା ଯେମିତି ପିଆଜ ପୋଦିନା ପତ୍ର ଆମର ଉ ଯୋଉ ବିରିୟାନୀ ମସଲା ସେମିତି ଦେବେ। ଦେଇ ସାରିକି ଆଉ ଭାତରେ ଟିକେ ଲୁଣ ପକେଇଥିବେ ମୋର ମନେ ନାଇଁ କହିବାକୁ ତମକୁ। ଯେତେବେଳେ ବିରିୟାନୀ ରାଇସ୍ କରି ସେତେବେଳେ ଟିକେ ଲୁଣ ପକେଇଥିବେ ବେଶୀ ଲୁଣିଆ ନୁହଁ ବାସ୍ ଲୁଣ କିନ୍ତୁ ଟିକେ ପକେଇଥିବେ। ତାପରେ ସବୁ ଦେଇ ସାରିଲା ପରେ କଣ କରିବେ ଆମର ଘୁଡୁଣା ଘୋଡେଇକି ତା ଉପରେ ମାନେ ତମେ ଅଟା ରାଉଣ୍ଡିଂ କରିପାରିବ ଅଟା ଚକଟି କି ନ ହେଲେ ନାହିଁ ଏମିତି କରିପାରିବ କି ଆମର ଯୋଉ ଥାଏ କଣ କହିଲେ ଯୋଉ ଶିଳ ପୁଆ ହାରିକା ଯୋଉ ଓଜନ ଜିନିଷ
ଆଜ୍ଞା କିଛି ଭାରି ଜିନିଷ ଥୋଇଦବ ଆଉ ମାନେ ଯେହେତୁ ଗ୍ୟାସ ଟା ତା ଭିତରୁ ବାହାରିବନି।
ବାହାରିବନି। ତ ସେଇଠୁ ସେ ଏମିତି ଦେଇଦବ ତ ତାକୁ ପନ୍ଦର ମିନିଟ୍ ଖଣ୍ଡେ ରଖିଦବ ଆଉ ବିରିୟାନୀ ସେଣ୍ଟ ବି ଗୋଟେ ମୁଗଲାଇ ର ମିଳୁଛି ମୁଗଲାଇ ର ସେଇଟା ମିଳୁଚି ସେଇଟା ଏଣ୍ଡ ଟାଇମ ରେ ପକେଇକି ସେଟା ଘୋଡେ଼ଇ ଦେଇଥିବ ଯେତେବେଳେ ଲେୟାର ଦବ ସେତବେଳେ ସେଣ୍ଟ ପକେଇ ପକେଇ ଟିକେ ଟିକେ ପକେଇବେ ବେଶୀ ୟୁଜ କରିବେନି ସେଟା ଦେହ ପାଇଁ ଭଲ ନୁହେଁ ତ ଅଳ୍ପ ଟିକେ ଟିକେ ପ ସେଇଠି ସେଟା ଆମର ଘୋଡ଼ଣା ଘୋଡ଼େଇ ଦେବେ। ଘୋଡଣା ଘୋଡେଇ ଦେଇକି ଆମର କଣ କରିବେ କି ସେଇ ମା ମାନେ ଟାଣୁଆ ଜିନିଷ
ମାନେ ଗୋଟେଏ, ମାନେ ଚିକେନ୍ ଏ ସରି ମଟନ୍ ତା ଉପରେ, ତାପରେ ବିରିୟାନୀ ଚାଉଳ, ତାପରେ ପିଆଜ। ତାପରେ ଯୋଉ ମସଲା ଦୋଉଚନ୍ତି
ହଁ ପୁଣି ମଟନ ପୁଣି ବିରିୟାନୀ ଚାଉଳ ପୁଣି ଏମିତି ଲେୟାର ଦିଟା ଲେୟାର ମାନେ ତମେ ଯେତେ କରିଥିବ ତମର ଯଦି ଲେୟାର ଗୋଟେ - ଟକରେ ହେଇଯିବ ହେଇଯିବ ଯାହାର ଦିଟା ଲେୟାର ରେ ହବ ଅଧିକ ଟିକେ ଥିବ ହେଇଯିବ। ସେଇ ଅନୁସାରେ କରିବେ। କରିକି ଆପଣ ତାଙ୍କର ଡିଷ୍ଟ ଗୁଡନା ଦେଇକି କିଛି ଗୋଟେ ତା ଉପରେ ଥୋଇଦେବେ ଯାହା ଦ୍ଵାରା ତା ବାମ୍ଫ ଟା ବାହାରକୁ ଯିବନି। ପନ୍ଦର ରୁ କୋଡିଏ ମିନିଟ ତ କଲେ ଏମିତି ବି ଲୋକ କରୁଛନ୍ତି। ଯୋଉ ଆମ ଚ ଯୋଉ ଗୋଡା ଅଙ୍ଗାର ଥାଏ ନିଆର। ନିଆଁ ଅଙ୍ଗାରରେ ଟିକେ ପାଣି ପକେଇକି ସେଇ ଅଙ୍ଗାର ତାଟିିବାକୁ ସେଇ ବିରିୟାନୀରେ ଥୋଇଥିଲେ ଟିକେ ଆମର ପୋଳାଳିଆ ବାସନା ଦିଏ। ସେଟା ବି କେତେ ଲୋକଙ୍କ ସେ ଫ୍ଲେବର୍ ଟା ଭଲ ଲାଗେ କାହାକୁ ଭଲ ଲାଗେନି ତ ସେଇଟା ଆଡିଷ୍ଣଲ ତମ ଇଛା। ତ ସେମିତି ଘୋଡେଇ ଦେବେ ପନ୍ଦର କୋଡିଏ ମିନିଟ୍ ଭିତରେ ଆରାମ ସେ ତାକୁ ଉପରେ ଖାଲି ଜଷ୍ଟ ପୁଦିନା ପତ୍ର ଦେଇକି, ଆରାମ ସେ ତାକୁ କାଢିବେ। ବାସ୍ ଗରମ ଗରମ ସବ କରିବେ ଆଉ ଆମର କଚୁମ୍ବର ରେଡି କରି ରଖିଥିବେ ଦହି ଆଉ କୁଅ ପୁରା ମିନି ମିନି କାଟିଥିବେ ଗା ଜର ମିନି ମିନି କାଟିଥିବେ କା କାକୁଡି ମିନିମିନି କାଟିଥିବେ ପିଆଜ ଆଉ କଞ୍ଚା ଲଙ୍କା। ଏତିକ ଉପମୋର କାଟିକି, ଦହି ଦିହରେ ଗୋଳେଇକି ହଁ ଧନିଆ ପତ୍ର ପୁ ପୁଦୀନା ପତ୍ର ପକେଇକି ରେଡି କରି ରଖିଥିବେ। ଗରମ ଗରମ କାଢିବେ ଗରମ ଗରମ ହଯୋଉ ଟେଷ୍ଟ
କାଚୁବର୍ ସାଙ୍ଗରେ ଆଉ ଗୋଟେ ଦିଏ ଯୋଉ ଚିକେନ୍ ଜୁସ୍ ଭଳିଆ କଣ ସେଟା କଚମ୍ବର ଦିଏ। କୋଉଟି କଣ ଦିଏ ବା କଣ ମୁଁ ଜାଣିନି। ହୋଟେଲ ଗଲି
କିଛି ଦେଇଥିବେ।
ହଁ ହଁ
ତମ ଇଚଛା ତମେଦ କିଛି ଚଟନୀ ବନବେ ଚଟୀ ବନେଇ ପାରିବ ଟମାୋରେ ବି ଚଟ ବନେଇ ନିୟମ ବି କରିପାରିବେ ତ ସମଇଛା ତ ସେସବୁ କରିକି ଗରମ ଗରମ ଖାଇବୁ ଏମିତିଆ ପାଖରେ ଖାଇବାକୁ ମସ୍ତ ଲାଗିବ।
ଗୋଟେ ନୂଆ ଜିନିଷ ଅଛି। ହଁ ଆଜ୍ଞା ଆଜ୍ଞା
ହ
ଅ
ଓ ନୂଆ ଜିନିଷ ଗୋଟେ ଶିଖିକି କେତେଟା ମାନେ ଅବଶ୍ୟ ଜ ଆଣିଥିଲି। ହେଲେ କିଛିଟା ମାନେ ତା ଦେହରେ ମୁଁ ଛାଡି ଦେଇଥିଲି କିଛିଟା ଶିଖିବାକୁ ପାଇଲି। ଭଲ ରେସିବିିଟା ଆଉ ମତେ ବି- ଘରେ କୁହନ୍ତି। ମୁଁ ଅବଶ୍ୟ ଡରେ କାଳେ କଣ ଖରାପ ହେଇଯିବା।
ଆ ସେଇଟା ଆପଣ ଆଗ ଧୀରେ ଅଳ୍ପ କରିବେ ନା ଅଳ୍ପରୁ କରି କରି- କରିବ ଅଳ୍ପ ଫାଷ୍ଟ କରିବ ତାପରେ
ଆଜ୍ଞା ଆଜ୍ଞା। ନାଇଁ କେତେଟା ଜିନିଷ ଜାଣିନଥିଲି ବି ଜାଣିକି ବୋଲି ଧନ୍ୟବାଦ। ମାନେ ଭଲ କଥା ମାନେ ଶିଖିବାକୁ ଗୋଟେ ମାନେ ଆଜିିକାଲି ତ କେହି ମା ପେଟରୁ ଶିଖିକି ଆସଛନ୍ତି ନା। କାହାଠୁ ଦେଖିକି କି ଆଜିକାଲି ୟୁଟ୍ୟୁବ ବାହାରଛି ଆଜ୍ଞା୍ଞା। ମାନେ ୟା ଦ୍ଵାରା ଆମେ ସବୁ କିଛି ଶିଖି ପାରୁଛୁ। ମାନେ ଆପକୁ ଧନ୍ୟବାଦ ହେ। ମାନେ ଆପଣଙ୍କୁ ବି ଧନ୍ୟବାଦ। ଆଉ